ହ୍ୟାଲୋ।
ହୁଁ।
ହଁ। କଣ କରୁଚ?
ବସିଚି ଯାଅ ତମେ କଣ କରୁଚ?
ମୁଁ ବି ବସିଛି ଆଉ ତମେ ଏବେ ଫାଙ୍କା ଅଛ କଥା ହେଇପାରିବା?
ହୁଁ କଥା ହେଇପାରିବା।
ହ ତାହଲେ ଏବେ ଆମେ ଶିଶୁ ଦିବସ ବିଷୟରେ କଥା ହେବା ଆଉ ଆମେ ସମସ୍ତେ ତ ଛୋଟ ବେଳୁ ଶିଶୁ ଦିବସ ପାଳନ କରୁଛେ ଯେମିତି ସମସ୍ତେ ଜାଣିଛେ। ନଭେମ୍ବର ଚଉଦ ତାରିଖରେ ଆମେ ଶିଶୁ ଦିବସ ପାଳନ କରୁ ବୋଲି। ଆଉ ସେଦିନ ତ ଅ ଡକ୍ଟର ଜବାହରଲାଲ ନେହେରୁଙ୍କର ଜନ୍ମଦିନ। ସିଏ ଯେହେତୁ ଛୋଟ ପିଲାଙ୍କୁ ବହୁତ ଭଲ ପାଆନ୍ତି ତେଣୁ ସେ ତାଙ୍କ ଜନ୍ମଦିନ ଟାକୁ ଶିଶୁ ଦିବସ ରୂପେ ପାଳନ କରୁଥିଲେ। ଆଉ ସେଇ କଥା ଟା ବି ଚାଲି ଆସିଛି ଆମେ ବି ସେମ୍ ସେ ଶିଶୁ ଦିବସ ରୂପେ ପାଳନ କରୁଛନ୍ତି। ଆଉ ହେଲାକି ଅ ଶିଶୁ ଦିବସ ରେ ତ ସମସ୍ତଙ୍କ ସ୍କୁଲରେ ପାଳନ କରାଯାଏ। ଆଉ ଶିଶୁ ଦିବସ ରେ କଣ ସମସ୍ତେ ଆମେ ସ୍କୁଲ ଯାଆନ୍ତି ଉ ସେଦିନ ତ ପାଠ ପଢା ବନ୍ଦ ଥାଏ ବୋଲି ଛୁଆ ମାନଙ୍କର ଗୋଟେ ଅଲଗା ଖୁସି ଥାଏ। ସେଦିନ ସମସ୍ତେ ସ୍କୁଲ ଯାଆନ୍ତି। ଜବାହରଲାଲ ନେହେରୁଙ୍କର ଫଟୋ ସବୁ ଅଫିସ ରୁମ ରେ ଯୋଉ ଲାଗିଥାଏ ତାକୁ ଆଣିକି ତାକୁ ଧୋଇ ଧାଇକି ସେଠି ତାଙ୍କର ଅ ସବୁ ଛୁଆ ନେଇ କରିକି ନେଇଥାନ୍ତି। ଫୁଲ ହାର ନହେଲେ ଫୁଲ ନେଇ ଯାଇଥାନ୍ତି। ସ୍କୁଲରେ ବସିକି ମାଳ ତିଆରି କରୁ। ଆଉ ମାଳ ତିଆରି କରିକି ଜବାହାରଲାଲ ନେହେରୁଙ୍କୁ ଦେଇକି ତାପରେ ଆରମ୍ଭ କରାଯାଏ କାର୍ଯ୍ୟକ୍ରମ। ଯାହା ଯାହା ସବୁ ଥାଏ ଭାଷଣ ଫାସଣ ଯାହା ସବୁ ଥାଏ କରାଯାଏ। ଆଉ ତମର କେମିତି କଣ କରନ୍ତି ?
ସମସ୍ତେ ସେମାନେ ଆସିଥାନ୍ତି। ଫାଷ୍ଟରେ ଛୋଟ ଛୁଆମାନଙ୍କୁ ଏମିତି କରିବା ପାଇଁ ଯୋଉମାନେ ଜୁନିଅର ଥାଆନ୍ତି ଯୋଉ ମାନେ ସିନିଅର ସେମାନେ ଫାଷ୍ଟ ଘର ଯୋଉ ରୁଗ୍ ରୁମରେ ହବ ସେ ରୁମ୍ ଟାକୁ ସଫା କରନ୍ତି ତାପରେ ରୁ ଓ ସେ ରୁମକୁ ସଜାନ୍ତି ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଫଟୋ ନେଇକିନି ସେଠି ଥୁଅନ୍ତି। ତାପରେ ତାଙ୍କୁ ଫୁଲ ମାଳରେ ସଜାନ୍ତି। ତାପରେ ଯୋଉ ଆସନ୍ତି ଟିଚର୍ସ ମାନେ ଆସନ୍ତି। ତାପରେ ତା ପିଲାମାନେ ଯୋଉମାନେ ପିଲାମାନେ ବସନ୍ତି। ତା ପାଇଁ ରୁ ସାର୍ ମାନେ ସାର୍ ହେଟୁ ଯିଏ ଆଗ ହେଡମାଷ୍ଟର ଥିବେ ସେ ଆସିକିନି ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ କିଛି ବକ୍ତବ୍ୟ ଦିଅନ୍ତି। ତାଙ୍କ ଭାଷ ଣ ଦିଅନ୍ତି ତାପରେ ଜଣେ ଜଣେ ସାର୍ ତାଙ୍କ ବିଷୟରେ କୁହନ୍ତି। ତାପରେ ଯୋଉ ପିଲାମାନେ ମାନେ ଭାଷଣ ଉଁ ସେମାନେ ଆସିବେ କହିବା ପାଇଁ ସେମାନେ କୁହନ୍ତି। ଭାଷଣ ଯା ନେହୁ ନେହେରୁଙ୍କ ବିଷୟରେ ସେମାନେ ଏଠୁ ଭାଷଣ ହୁଅନ୍ତି ତାପରେ ଶିଶୁ ଦିବସରେ ତାପରେ ସବୁ ସରିଗଲେ ଉଁ ଟିଚର୍ସମାନେ ଆମ ପାଇଁ କଣ ଆମ ବିସ୍କୁଟ ଚକଲେଟ୍ ନହଲେ ଥାଏ ନହଲେ ଆଉ କଣ ଖାଇବା ପାଇଁ ଦେବେ। ଦିଅନ୍ତି ମିଠା ଏକା ଆଉ ତା ତାରେଛ ହୁଏ ସ୍ମେସଥିଲା ହେଲେ କଲେ ଟାଇରେ ଟିକେ ଅଲଗ ଆମର ଥିଲା ଆମ କଲେ ଯୋଉ ସେଠିିକ ଅଲଗା ନିୟମ ଥିଲା ଟିର୍ ଡରେ ଆମିପାଲ ଯିଏ କହନ୍ତି। କି ପାଳନ କର ହେଲେର୍ ଡରେହି କାହାକୁ? କିଛି ଜିନିଷ ରବା କଥା ନାହିଁ କିଛି ପେନ୍ ଫେନ୍ ଗିଫ୍ଟ ନାହିଁ। ଟିଚର୍ସ ରେ ବି ସେମାନେ ଆମକୁ ଦିଅନ୍ତି। ମିଠା ଖାଇବା ପାଇଁ ଶିଶୁ ଦିବସରେ ବି କଲେଜରେ ସେମାନେ ମିଠା ଦିଅନ୍ତି ହେଲେ ଶିଶୁ ଦିବସ କଲେଜରେ ଯେତି ଭାଷଣ ସ୍କୁଲ ଟାଇମରେ ଯୋଉ ଭାଷଣ ଥିଲା ଭାଷଣ ଆମେ ଦଉଥିଲୁ? ସେମିତିଆ ଭାଷଣ ନାହିଁ। ସେମିତିଆ ମଜାମସ୍ତି କଲେଜ ଟାଇମ ରେ ନାହିଁ ଯାହା ଟିଚର୍ସ ମାନେ ଯୋଉ ଯେତିକି କଲେଜ ଟିଚର ମାନେ ଯେତିକି ଯାହା ସଜେଷ୍ଟା ଦେଇଥିବେ ତାପରେ ସେ ଡାକି ଆଣିବେ ଆମେ ଖାଲି ବସିଥିବୁ ତାଙ୍କ ବିଷୟରେ ଦୀପଦ କହିଦେବେ ତାପ ତାପରେ ଗୋଟେ ଗୋଟେ ବୁିଲପତି ମିଠା ଦେଇଦବ ତାପରେ ଚାଲ ପୁଣି କ୍ଲାସ ହବ। କହିଲ ସ୍କୁଲ ଲାଇଫ ଟା ଅଲଗା ଥିଲା ଆଉ ପାଳନ କରିବା ଶିଶୁ ଦିବସ ଗୁରୁ ଦିବସ ଟିକେ ଅଲଗା ଥିଲା? ଆଉ ତମେ ଏବେ ଆଉ ଆଉ ତମର କେମିତି ଏବେ ପାଳନ କରୁଛ?
ହଁ ତମେ ଯେମତି କହିଲ ଆଉ ସ୍କୁଲ ଟାଇମ ରେ ସେ ଗୋଟେ ଅଲଗା ମଜା ଥିଲା ଭଲ ଲାଗୁଥିଲା। ଆଉ ଏଠି କଲେଜରେ ତ ସେମିତି ହୁଏନି କିନ୍ତୁ ଆମର କିନ୍ତୁ ଭାଷଣ ଛୁଆ ମାନଙ୍କୁ ବି ସୁଯୋଗ ଦିଆଯାଏ। ଆମେ ବି ସବୁ ଭାଷଣ ଦଉ ଆଉ ଆଗେ ସାର୍ ମାନେ ସ ମେ ଯିଏ ସବୁ ଫଷ୍ଟ ପ୍ରିନ୍ସିପାଲ ଆସନ୍ତି। ଆଗେ କରାହୁଏ ପ୍ରଦୀପ ପ୍ରଜଳନ କରାହବ ଜବାହରଲାଲ ନେହେରୁଙ୍କ ଫଟୋ ପାଖରେ କରାହୁଏ? ତାପରେ କରିସାରିବା ପରେ ଫାଷ୍ଟ ପ୍ରିନ୍ସିପାଲ ଯିବେ ତାଙ୍କୁ ପ୍ରିନ୍ସିପାଲ ତ ସେମିତି ଆସ ଆଉ ଡକାଯାଏ ତାଙ୍କୁ ଜଣେ ଯେ ହେଲେ ଛୁଆ ଆଗରେ ଯାଇକି ଛିଆଟା ହେଇକି ଡାକିବେ କହିବେ କିମତି ସାର୍ ଆସନ୍ତୁ ଆଉ ପ୍ରଦ ପ୍ରଜ୍ବଳନ କରାଯିବ। ଏମିତି କୁହନ୍ତି କହିସାରିଲା ପରେ ଆସି କଲା ପରେ ସିଏ ତାପରେ କିଛି କହିବେ। ସେ କିଛି କହିବେ ଆ ଛୁଆ ମାନଙ୍କ ବିଷୟରେ ବି କୁହନ୍ତି। କଲେଜ ବିଷୟରେ ବି କୁହନ୍ତି। ଜବାହରଲାଲ ନେହେରୁଙ୍କ ବିଷୟରେ କୁହନ୍ତି। କହି ସାରିଲା ପରେ ଉଁ ତାପରେ ପୁଣି ଯିଏ କହୁଥିବ ସେ ଛୁଆ ଯାଇ କି ଆଉ ଜଣେ ସାର୍ ଙ୍କୁ କହିବ ତାପରେ ସେଇ ସାର୍ କହିବେଉ ତାପରେ ପୁଣି ସେ କହିସାରିଲା ପରେ ଏମିତି ସବୁ ତାଳି ଫେଳି ମାରିବେ ତାପରେ ପୁଣି ଆଉ ଜଣେ ଯିବେ ଉଁ ମାନେ ଆଉ ଜଣେ ସାର୍ଙ୍କୁ ସେ ଯାଇକି ଡାକି କହିବ କହିବା ପାଇଁ ଜଣେ ଜଣେ ସାର୍ ମ୍ୟାମ ଆମକୁ ଏମିତି କହିସାରିଲା ପରେ ତାପରେ ଛୁଆ ମାନଙ୍କ ପାଳିଆସେ। ଛୁଆ ମାନଙ୍କ ପାଳିରେ ମାନେ କଣ ଏମିତି ଯାଇକି କହିଦେବେ କି ଆଉ ଧର ପ୍ଲସ୍ ଟୁ ସେକେଣ୍ଡ ୟିଅର ପିଲା କି ପ୍ଲସ ଥ୍ରୀ ଫାଷ୍ଟ ବଡ ମାନେ କୁହନ୍ତି। ପ୍ଲସଥ୍ରୀ ଫାଇନାଲ ଡ ପିଲା ଏବେ କହିବେ ଆଉ ନା ସବୁ ଆଗରୁ ଦେଇ ଦେଇଥିବେ କିଏ କିଏ ସବୁ ଭାଷଣ ଦେବେ ତାଙ୍କ ନାଁ ସବୁ ଯାହା ନା ଆଗରେ ଗୋଟେ ଡାକିଲେ ସେ ଯାଇକି କହିବେ କିଛି ଯେତିକି ଯାହା ଇଚଛା ହବ କହିବେ ସେ କହିସାରିଲା ପରେ ତାପରେ ଯିଏ ତାପରେ ଯିଏଥିବ ତାଙ୍କ ନାଁ କୁହନ୍ତି। ଏମିତି ସେ ସମସ୍ତଙ୍କ ନାଁ ଜଣେ ଜଣେ ଜଣେ ଜଣେ କୁହନ୍ତି ତା ଭିତରେ ତ ସେଠି ଆମେ ବସିବା ଭିତରେ ଆମକୁ ସବୁ ଇଏ ଦେଇ ଦେଇେଇଥାନ୍ତି। ଏଇ ପ୍ୟାକେଟ ସବୁ ଯୋଉ ଆସେ ଖାଇବା। ବରା ଆଳୁଚପ୍ ମିଠା ଆଁ ସେଇଟା ଦେଇ ଦେଇେଇଥାନ୍ତି। ଉଁ ଦେଇଥାନ୍ତି ତା ଭିତରେ ଭରେ ଛୁଆ ସବୁ କିଏ କି ଖାଇଦିଅନ୍ତି। କିଏ ରଖିଦେଇଥାନ୍ତି ଘରକୁ ନବା ପାଇଁ ଏମିତି ହୁଏ ରଖିଦେଇକି ନେଇଯାଆନ୍ତି ଆ ତାପରେ କହିସାରିଲା ପରେ ତାପରେ କଣ ହୁଏ ନା ଯୋଉ ସମସ୍ତେ କହିସାରିବେ ତାପରେ ଯଦି ମିଠା ଫିଠା ଦେବେ ଦେବେ ନହେଲେ ସେମିତି ସବୁବେଳେ ଠିକ ନଥାଏ ଆଉ ପେନ୍ ଟା କଲ ଥାଏ ପେନ୍ ଟା ଦିଅନ୍ତି। ସବୁ ବର୍ଷ ପେନ୍ ସମସ୍ତଙ୍କୁ ଗୋଟେ ଗୋଟେ ଦିଅନ୍ତି ତାପରେ କ୍ଲାସ ପ୍ରାୟତ ଆମର ସେଦିନ ହୁଏ ନା କ୍ଲାସପେଣ୍ଡ ଥାଏ କ୍ଲାସ ହୁଏନି ତାପରେ କଣ ସାରିଲା ପରେ ଆମେ ପଳେଇ ଆସୁ ପଳେଇ ଆସୁ ହଷ୍ଟେଲ ପ୍ଲସଷ୍ଟ ଯେମତି ଆର ଅଲଗା ଘର ସ ଯୋଉମାନେ ଯିବା କଥା ଯାଆନ୍ତି। ଏମିତି ଆମର ହୁଏ ଆଉ ଫଙ୍କସନ ଫଙ୍କସନ ବି ହୁଏ। ନାଚ ଗୀତ ଗୋଟେ ବର୍ଷ ହେଇଥିଲାଉ ତମର ସବୁ ନାଚ ଗୀତ ହୁଏ ନା
ଆମ ସ୍କୁଲ ହୁଏ ନାଚ ଗୀତସ୍କୁଲାଇମରେଟ ନାଚ ଗୀତ ନାଚ ଗୀତ ହେଲେ କଲେଜରେ ସବୁ ଫଙ୍କସନ ଆ ସେମତି ସ୍କୁଲ ଅଲଗା ଥିଲା। କଲେ ଲ ଅଲଗା ସେ ଅଲଗା ଅଲଗା ରହିଲା କୋଉ ହଉ
ସେଇ ସାଙ୍ଗମାନେ ଆଉ ସେ ଯୋଉ ସାର୍ ମ୍ୟାଙ୍କ ସହିତ ଯେମିତି ସବୁ ମିଶିଥିଲେ ସେମିତି ଆଉ ତ କଲେଜରେ ହେଇପାରିଲାନି କଲେଜରେ ସାଙ୍ଗ ଅଛନ୍ତି। ହେଲେ ସ୍କୁଲ ସାଙ୍ଗକ ଭଳି ହେଇପାରିବେନି ଆଉ କାଲ ଯୋଉ ଭା ଭାଷଣ ଦିଅନ୍ତି ସାର୍ ମ୍ୟାମ ମାନେ ବହୁତ ଭଲ ଭଲ କଥା ଶିଖିବାକୁ ମିଳେ। ଆଉ ବହୁତ କଥା ଜାଣିବାକୁ ମିଳେ ଆଉ କିଛି ମୁଁ ତ ଯେତେବେଳେ ମାନେ ଚୋଛୁଆ ବି ଭାଷଣ ର ସ୍କୁଲ ଟାଇ କଥା କହୁଛି ଯେତେବେଳେ ଭାଷଣ ଶିଖି ଶିଖି ଯାଇନଥିବୁ ସାର୍ ମ୍ୟାମ୍ ମାନେ କହିବା ଭିତରେ ଯୋଉ ଗୋଟେ ଦିଟା ଲାଇନ ସମସ୍ତଙ୍କର ଟିକେ ଟିକେ ଟିକେ ଟିକେ ଟିକେ ଟିକେ ମନେ ରଖିକି ଡାକିଲା ବେଳକୁ ସେତିକି ବି ଯାଇ କହିଦେଲେ ହୁଏ। ମାନେ ଯେମିତି ଆମ ସାର୍ ଥରେ କହିଥିଲେ କି ଆଉ ଦେଖିଥିବ ଜବାହରଲାଲ ନେହେରୁ ସବୁବେଳେ ତାଙ୍କ ଛାତି ପକେଟ ରେ ଗୋଟେ ଗୋଲାପ ଫୁଲ ରଖନ୍ତି ସେ ତାର କାରଣ ମାନେ ଆମକୁ ଫାଷ୍ଟ ପଚାରିଥିଲେ ଆମେ କେହି କହିପାରୁନଥିଲୁ ତାପରେ ସେ କହିଥିଲେ? କି ଆଉ ସେ ଥରେ ଏମିତି ତାଙ୍କର ତାଙ୍କ ଗାଡିରେ ସେ ଫେରୁଥିଲେ ଫେରିବା ସମୟରେ ଗୋଟେ ଝିଅଟେ ମାନେ ଭୁଲ ବଶତଃ ଏମିତି ଆଗକୁ ପଳେଇ ଆସିଥିଲା ଆଉ ସେ ତାଙ୍କ ଗାଡିରେ ଧକ୍କା ହେଇଯାଇଥିଲା ଆଉ ସେ ଝିଅ ଟା ସେଇଠି ମରିଯାଇଥିଲା? ତାପରେ ସେ ଯେତେବେଳେ ଓଲିକି ଆସି ଦେଖିଲେ ସେ ଝିଅ ଟା ମରିଯାଇଛି ସେ ବହୁତ ତାଙ୍କୁ କଷ୍ଟ ହେଇଥିଲା ଆଉ ସେ ବହୁତ କାନ୍ଦିଥିଲେ ବହୁତ ଅନୁତାପ୍ତ ବି ଅନୁତାପ କରିଥିଲେ ନିଜକୁ ନିଜେ ଆଉ ସେଇ ଝିଅଟା ନାଁ ଥିଲା ଗୋଲାପ? ସେଇଥିପାଇଁ ସେ ତାଙ୍କ ଛାତି ପକେଟ ରେ ସବୁବେଳେ ଗୋଲାପ ଫୁଲ ମାରିକି ବୁଲନ୍ତି ଏମିତି ବହୁତ ଭଲ କଥା ବି ଶିଖିବାକୁ ମିଳେ ସେ ଛୋଟ ଛୁଆଙ୍କୁ ବି ବହୁତ ଭଲ ପାଆନ୍ତି? ସବୁବେଳେ ସ୍ନେହ କରନ୍ତି ଆଉ ସେଇଥିପାଇଁ ସେ ଯେତେବେଳେ ତାଙ୍କ ଜନ୍ମଦିନ ଆସିଲା
ସେ ସେଟାକୁ ଶିଶୁ ଦିବସ ରୂପେ ପାଳନ କରନ୍ତି। ଏଇ ରାମକୁ ଜଣେଇଥିଲେଶ ମାନ
ହୁଁ।
ସେ ତାଙ୍କ ଜନ୍ମଦିନଟାକୁ ପିଲାମାନଙ୍କ ସହ ସେଇଥିପାଇଁ ମନେ ରଖିବା ପାଇଁ ସେ ଶିଶୁ ଦୁଇ ପୁସ୍ତରର ନାଁ ଦେଇଥିଲେ।
ତ ଏତେ ଭଲ ପାଆନ୍ତି ପିଲାମାନେ କହିଥିଲେ ସେଳେ ମୁଁ ଜନ୍ମଦିନ ମାନେ ମୁଁ ଜନ୍ମଦିନ ଭାବରେ ପାଳନ ନ କରିକି ଯଦି ଶିଶୁଥିବ ସେମାନେ ଛୋଟ ପିଲାଙ୍କର ଦିନ ଭଳିଆ ପାଳନ କରିବ ତାହେଲେ ମୁଁ ଅଧିକା ଖୁସି ଲାଗେନି। ଆଉ ସେଇଆ କହିକି ସେ ସେ
ପୂଜ ପରେ ଆମେଟି ପରେ କଥା ହବ।
ହୁଁ।
ହେଲା ରଖୁଛି।
ହୁଁ ହଁ।